ହୁଁ ମୋ କଥା ଶୁଭୁଛି?
ହୁଁ ଶୁଭୁଛି।
କଣ କରୁଛ?
ଦେହ କେମିତି ଅଛି। ଏ ପବନ ଖାଉଛି।
ପବନ ଖାଆନ୍ତି କି?
ଖାଇଲ?
ହୁଁ ଖାଉଛିପା।
ହଁ
ପବନ।
ଆରେ ଖାଇ
ହଁ ଓଉ ପର୍ବ ଟାଇମରେ ତମକୁ ପଶ ପ୍ୟାଣ୍ଟ ସାର୍ଟ କିଣିବାକୁ ଭଲ ଲାଗେ ନା ନାହିଁ?
ପର୍ବ ଟାଇମରେ ପ୍ୟାଣ୍ଟ ସାର୍ଟ କିଣିବା ପାଇଁ, ଭଲ ଲାଗେ।
କିଣ କେବେ ମାନେ ଏ ସବୁ ପର୍ବରେ କିଣ।
ନାଇଁ ଏମତି ଯେତେବେଳେ ବେଶୀ ଇଚ୍ଛା ହବ ଆଉ ସେତେ
ପ ପ ପିଲା ପିଲାଦିନେ ସବୁ ପର୍ବରେ ପ୍ୟାଣ୍ଟ ସାର୍ଟ କିଣିୁଥିଲି, ଜାଣିଛୁ ନା ନାହିଁ, ରାଗିକି ଘରେ ପା ପାଟି ତୁଣ୍ଡ କରିକି।
ଆଚ୍ଛା।
ହୁଁ।
ସେଟା ଥିଲାବେଳେ ନ କହିଲେ ବି ଆଣି ଦଉଥିଲେ, ଏବେ କହିବା ପାଇଁ ପଡୁ
ହୁଁ ହୁଁଁ
ହୁଁ ଛୋଟବେଳେ କହିବା ପାଇଁ ପଡୁନ ବାପା ଆଣି ଦେବେ ଯେମତି ବି ହଉ
ଏବେ ଆଉ ଆଣି ଦଉନାହାନ୍ତି?
ଏବେ କହିଲେ କହିଲେ ନହେଲେ ନିଜେ ଗଲେ ଯା ଆଉ।
ହଉ କଣ କୁର୍ତ୍ତି କେବେ ଟ୍ରାଏ କରିଛ? ଆଁ ମୁଁ ତ ଦେଖିନି।
ହଁ ତମେ ତ ଦେଖିବନି ଆଉ, କଣ ତର ତ ଲା ଦିବ ନିଆସ ନା
କଣ?
କିଛି ନାହିଁ।
କମଣ୍ଟ କମେଣ୍ଟ ଅଲ ମୁଝେ କମେଣ୍ଟ।
ସନ୍ତି।
ଆଉ ଆ ଆଜି ରାତିରେ କଣ ଖାଇବାକୁ ହେଇଥିଲା?
ହୁଁ ଭାତ ହୁଁ ତାପରେ ଡାଲି
ଆଉ।
ଆଉ ଯୋଉ କଣ ପନିର ଆଉ ସେ କଣ ସେଟାକୁ କୁହନ୍ତି, ବଡସୋଲା ତାପରେ କ୍ଷୀରି।
କ୍ଷୀରି ଖାଇଲ?
ହୁଁ ତମେ?
ମୋତେ କ୍ଷୀରୀ ବହୁତ ଭଲ ଲାଗେ।
କେତେ ଖାଇଲ?
ଥରେ ତ ଖାଇଲି।
ହୁଁ
ଥରେ ହିଁ ସେ ଦେବେ।
ହୁ
ତମ ସାଙ୍ଗକୁ ସାଙ୍ଗକୁ କୁହ? ଉଠୁ ସେ ଉଠୁଚି କେତେବେଳକୁ ଶୋଉଚି କେତେବେଳକୁ ଉଠୁଚି କେତେବେଳକୁ।
ସିଏ ମୋଠୁ ଆଗରେ ହିଁ ଶୋଉଛି ଶୋଇବାରେ। ଉଠିଲା ବେଳେ ତ ମୁଁ ଉଠିବି ତାପରେ ଯାଇଁ
ଆଉ ତାକୁ ପଚାରିଲ ତ ପଚାରିଲ ତାର କଣ ହେଇଛି ଅସୁବିଧା କଣ ହଉଚି।
ହୁଁ ହୁଁ ପଚାରିବି।
ଲାଇଫ୍ ଷ୍ଟାଇଲଟାକୁ ଠିକ୍ କରିବ ନା ଆଉ।
ଆରେ ମୁଁ କଣ କରିବି। ସିଏ ମୋ ଆଉ ବାହାରେ କଣ ତାହେଲେ ସେଇଟା ମୁଁ କଣ କରିବି।
କଣ?
ମୁଁ କହିଲି ଯେ ତାର ଦେହ ଭିତରେ ହେଲେ ମୁଁ ସେଟାକୁ କଣ କରିପାରିବି।
ଦେହରେ କିଛି ଅସୁବିଧା ହେଲେ ସାଙ୍ଗ ତାକୁ କହିପାରିବ ନା ନାଇଁ।
କହିବି ମୁଁ ତ ତାକୁ ସେଥିପାଇଁ ରଜରେ ତାକୁ ପଠେଇଲି କି ନାଇଁ ତୁ ଘରକୁ ଯା ବୋଲି। ସିଏ ଘରକୁ ବି ଗଲାନି ଭୁବନେଶ୍ଵର ତା ଭାଇ ପାଖରେ ରହିଗଲା।
ମୁଁ ତାକୁ ସେଥିପାଇଁ କହୁଥିଲି ତୁ ଘରକୁ ଯା।
ଲୁଚେଇଲେ ଆଉ କେମିତି ହବ। ଦେହଟା ଯତ୍ନ ରଖିବାକୁ ପଡିବ ନା କାନ୍ଦିବାର ମାନେ କଣ ମୁଁ ଜାଣିପାରୁନି। କାନ୍ଦିବାର ମାନେ କଣ?
ତମେ ଜାଣିନ ହେଲା ତମେ ସିନା ପୁଅ ପିଲା। ଯେତେବେଳେ ମୋର ଯେତେବେଳେ ମୋ କିଛି ଦେହ ଖରାପ ହେଲେ ମତେ ଟିକେ ବେଶୀ କିଛି ପଚାରନ୍ତି। ମାନେ ଯାହାକୁ ମୁଁ ପସନ୍ଦ କରେ କି ସେ ମତେ ସ୍ନେହ କରିବେ। ସେ ଯଦି ମତେ ପଚାରିବ ନିହାତି ଆଖିରୁ ଲୁହ ବାହାରିବ।
ଆରେ ନାଇଁ ନାଇଁ କିଛି ଯଦି ଅସୁବିଧା ହେଇଛି ମ୍ୟାମ୍ ଅଛନ୍ତି ମ୍ୟାମ୍ ଯାଇଁକି କୁହ।
କଣ ଆଉ କହିବି। ସିଏ ଆରେ ସେ ଦିନ ବେଳେ ତ ନା ସିଏ ଓ କ୍ଲାସ୍ ରେ ମାନେ ଟିକେ ଜଷ୍ଟ ସେମତି ଭଲ ଲାଗୁନାହିଁ ଏମିତି କହୁଥିଲା ତାପରେ। ମୋତେ ଲାଗିଲା ହଁ ସେମିତି ତ
ଯଦି ଭଲ ଲାଗୁନି, ଯଦି ଭଲ ଲାଗୁନି, ତମେ ସୀତାରାମ ସାରଙ୍କୁ ଜଣେଇ ପାରିବନି ତମେ ତମେ ସିତା ତମ ଭଲ ଲାଗେ ସାର୍ ଭଲ ଲାଗେ ନହେଲେ ମ୍ୟାମ ଙ୍କୁ ଫୋନ କରି କୁହ କି ମ୍ୟାମ୍ ମୋର ଅସୁବିଧା ହେଉଛି ମୁଁ କ୍ଲାସ୍ ଯିବିନି ସଇଲା କଥା।
ମୁଁ କେମିତି ଜାଣିବି ଆଉ ଏତେ ତାକୁ ଭଲ ଲାଗୁନାହିଁ ବୋଲି। ସେ କହୁବି ନାଇଁ।
ଆରେ ଦି ଭଉଣି ବା ତମେ।
ଶୁଣ ହେଲା- ସେ ଯେତେବେଳେ କଥାବାର୍ତ୍ତା ହବ ସେତେବେଳେ ହସି କି କଥାବାର୍ତ୍ତା ହବ। ଆଉ ତାର ଦେହ ଭିତରେ ଏମିତି ତାକୁ ଭଲ ଲାଗୁନାଇଁ ସେଇଟା ସେ ଯଦି ସେଟା ବାହାରେ ସେ ହସୁଥିବ ଭିତେରେ ସେମିତି ହୁଏ ଆଉ ସେ ଯଦି କହିବାର ଥିଲା ନା। ସବୁ କଥା କଣ ଜାଣି ହବକି।
ହଠାତ୍ ତାର ମଝିରେ ମଝିରେ କଣ ହୋଉ ମାନେ ଠିକ ଥାଏ ସିଏ। ଆଁ ମାନେ ସକାଳୁ ସେଦିନ ଯେମିତି ସିଏ ହେଇଗଲା। ଥିଲା ଥିଲା କଣ ହେଲା କେଆଣି ସେନ୍ସଲେସ୍ ମାନେ ସେଇ ଟାଇମ୍ ପାନ୍ ଦଶ ମିନିଟ୍ ସେମିତିଆ କଣ ହୋଉଚି ତା ଦେହରେ। ତା ଆଗୁରୁ ଏମତି କି ତାର କିଛି ଆଗୁରୁ ଏମିତି ପ୍ରୋବ୍ଲେମ ଥିଲା କି?
ସେ ତାର ସେ କଣ ଗାର୍ଲ୍ସ ପ୍ରୋବ୍ଲମ୍ ଟାଇମ୍ ରେ ହିଁ ତାର ସବୁ ବେଳେ ଏମିତି ହିଁ ହୁଏ। ହୋବୁ ମନ୍ତ୍ରି।
ତାକୁ କୁହ ଦେହର ଯତ୍ନ ନବ ଖାଇବା ପିଇବା ଠିକ୍ କରିବୁ। ଛତୁ ତାକୁ ସୋଲା ଫୋଲା କୋହୁନ ଭିଜେଇ ଖାଇବ ସକାଳୁ ମର୍ଣ୍ଣିିଂରେ। ଏ ଯୋଉ ଆମର ମୋ ଭାଇଟା ଆସ ପିଙ୍କୁଟା ସୋଲା ଫୋଲା ଭିଜେଇକି ଖାଉଚି ତାର ବି ସେମିତି ପେଟ ଫେଟ ଖରାପ ହୋଉଚୀ ଗରମ ହୋଉଚି।
ହୁଁ ହୁଁ।
ହେଲା ସୋଲାଫୋଲା ଆଣିକି ମିଶିରି ପାଣି କରିକି ପିଉଚି ତାର।
ଆ ଯତ୍ନ ନବନା ଆଉ ଏଟା ଏଠି କିଏ ଅଛି କହିଲ ଦେଖିବା ପାଇଁ? କେତେବଳେ କଣ ହବ। ଆଉ ତମ ରୁମ ରେ ଶୋଉଚନ୍ତି କେତେବେଳେ ଶବୁ?
ହୁଁ ଯାହାର ଯେତେବେଳେଇଚ୍ଛା କିନ୍ତୁ ସାଢେ ଦଶଟାରେ ଲାଇଟ୍ ଅଫ୍ ହବ।
କମ୍ପଲସରି?
ହୁଁ।
ଆଉ ବିଲେଇ କଣ କୋହୁଚି ବିଲେଇ ତ ସବୁବେଳେ କଥା ହୋଉଥୁବ।
ନାଇଁ ଏତେ ସବୁବେଳେ ନାଇଁ। କେତେବେଡେ କେମିତି।
ବିଲେଇ ସହିତ ମୁଁ କଥାବାର୍ତ୍ତା ବନ୍ଦ କରିଦେଇଛି।
କଣ ପାଇଁ?
ସେ ମ୍ୟାାମ କୁ ନେଇକି ମ ଛୋଟ ମେଣ୍ଟାଲିଟି ଝିଅ ସହିତ କଣ କଥା ହୋବୁ।
ହୁଁ ହୁଁ ହୁଁ
ଛୋଟୋ ଛୋଟୋ କଥାକୁ ନେଇକି ଦେଖୁନୁ ମ୍ୟାମ ଙ୍କ ଆଗେରେ ଉଠୋଉଚି କଥା ଛୋଟିଆ ଛୋଟିଆ କଥା କୁ ନେଇନି। କଣ ଭାବୁଚନ୍ତି ନିଜକୁ।
ହଁ ସେ କହିଦେଲା।
ଆଉ ସୁନି ଦେହ କେମିତି ଅଛି।
କାହାର।
ସୁନି।
ସୁନି କହିଲ ନା ସୁମି କହିଲ।
ସୁନି ସୁନି।
ସୁମି ସୁମି ନା ଆଲା ସୁନି
ଏସ୍ ୟୁ ଏନ୍ ଆଇ।
ହଁ। ସିଏ ଭଲ ଅଛି, ମତେ କହୁଛି ଦିଦି ଚାଲ ଗୀତ କମ୍ପିଟିସନ କରିବା।
ଏ ତମେ ଗୋଟେ ତମେ ତ କହିଲ ମୁଁ ଗୋଟେ ମୁଁ ଆଇ ଆମ କଣ ସିଙ୍ଗର।
ଆଚ୍ଛା।
କେମ କାଇଁ ଗୀତ ତ କେବେ ଗାଇନ।
ମୁଁ ଗାଏ ଯେ ଏଲେ ଏବେ ଜଣ କହିବି।
ଦେଖିଥିବେ ମୋ ଆଗରେ ପ ଟିକେ ପଦେ
ନାଇଁ।
ଅ ଦେଖ ଅ ଦେଖ ଆଉ କଣ ତ ମୁ ମୋତେ ଲାଜ ଲାଗୁଛି ମୁଁ ଆଗରେ କି?
ନାଇଁ। ଗାଇ ପାରିବି ନାହିଁ ଭୟ ଲାଗିବ ନାଇଁ ଗୀତ ମନେ ନାହିଁ।
ଭୟ ଲାଗିିବ ମାନେ
ଗୀତ ମନେ ନାହିଁ।
ବାଘ, ବାଲୁ ନା କଣ?
ତମକୁ ଡର ଲାଗିବ?
ସରି କଣ କହୁଛି ଶୋଇଛି ନା ହଁ ମୋବାଇଲ ଦେଖୁଥିଲି।
ନାଇଁ ମୁଁ ଅ ପଟେ ପଳେଇ ଆସିଛି ଅଲଗା ରୁମରେ ଅଛି। ସେଇ ରୁମ ରେ ରହେ ମୁଁ ସେଇ ରୁମରେ ଅଛି।
ତ ରହୁନାହାନ୍ତି?
ନାଇଁ ପଳେଇଛନ୍ତି ସବୁ।
ହଁ ସବୁ ବୁଲୁଛନ୍ତି ବୋଧେ।
ଆରେ ନା ସେମାନେ ଏଇଠୁଅ ସମର ହଲିଡେରେ ଯେ ପଳେଇଛନ୍ତି ଆସିନା
ମୋର ବି ଦେହଟା ପାଷ୍ଟ ଖାଇଲା ପରେ ଭଲ ଲାଗୁନି।
ଭଲ ଲାଗୁନି? ସବୁବେଳେ ପାଣି ପିଅ ଫଲ ସେ।
ପାଣି ଟିକେ ଅଛି ପାସ ରେ ମିଠାଂଶ ଟା ଅଧିକ ଖାଇଦେଲେ ଟିକେ ଦେହଟା ଏମିତି ଲାଗେ।
ହୁଁ ହୁଁ।
ଆ ମୋର ଠିକ୍ ହେଇଯିବ ମୋର ଅଭ୍ୟାସ ଅଛି।
ହୁଁ।
ସରୀକୁୁ ଦେଖିକି ବୋଧେ ଆଜି ଭା ମାନେ ଅବାଗ୍ୟ ବ ଠିକ ଥିଲା ହଠତ୍ କେଉଁଟେ ଝୁଣ୍ଟିଛି ସାର୍ କହୁଥିଲେ ଆଜି।
ସେ ନା ତାର ଅଣ୍ଟା ବଥା ହଉଥିଲା କହୁଥିଲା ତ ସେଥିପାଇଁ ସେ ଧୀରେ ଧୀରେ ଧୀରେ ଧୀରେ ଛୋଟେଇ ଟେଇ ବୋଧେ ଚାଲୁଥିଲା ମୁଁ ତା ଆଗରେ ପଳେଇଗଲି। ଅ ତାକୁ ଉଠେଇଦେଲି ତାପରେ ଆଗରେ ପଳେଇଗଲି।
ଦେଖା ଅଛି ଆରାମସ ରୁ ସାର୍ ଭୈରବ ଆରାମସ ରୁମରେ ରହିବ ନା ଆଉ।
ସେ କହିଲାନି ଆଉ।
ହଉ ଛାଡ଼୍ ପଛରେ କଥା ହବା ମୁଁ ରଖୁଛି ହେଲା।
ହୁଁ-ହୁଁ